ହ୍ୟାଲୋ ହ୍ୟାଲୋ
ଶୁଣି ପାରୁଛ?
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ସୁଭିଲା?
ହଁ ହଁ ଶୁଣା ଯାଉଛି କୁହ କଣ କରୁଛ?
ମୁଁ ଏଇଠି ବସିଛି ଆଉ ତମେ? ତମେ କରୁଛ?
ପଙ୍ଖା ହେଲା ଯେ
ମୁଁ କଣ ଖାଇଲି ଭାତ ମାଛ ତରକାରୀ ପୋଟଳଡୁ ଭଜା। ଆଉ ଆମ୍ବ ଆଉ ତମେ?
ଭାତ ମାଛ ତରକାରୀ। ଭଜା ଶାଗ ସାଲାଟ ଏସବୁ।
ହୁଁ ଆଉ କଣ ଘରେ ଦେହ ହଁ ଦେହ ଭଲ
ଆଛା ହଁ ଆମର ବି ଭଲ। ହ୍ୟାଲୋ
ହଁ ହେଲୋ ମୋ ଭୟସ ଆସୁନି କି?
ହଁ ଏବେ ଶୁଣାଗଲା କୁହ?
ମୁ କହିଲି କି ଯୋଉ ମୁଁ କହିଥିଲି କୋଶ୍ଚନ ଡିସକସନ କରିବା ପାଇଁ କରିବା।
ହଁ କରିବା।
ପରିବା?
ହଁ। କହୁନ?
ହଉ ତାହେଲେ ମୁଁ କୋଶ୍ଚିନ ପଚାରୁଛି।
ହଁ ପଚାର ପଚାର। ସେ ଫାଷ୍ଟ ପେଜ ବାଲା ତ? ଥିଲା ଯୋଉଟା ହଉ ଠିକ୍ ଅଛି ପଚାର ଆଉ।
ହୁଁ ୟାକୁ ତାକୁ ଆଣିବୁ ନାହିଁ। ୟା ତଳେ ଆଉ ତା ତଳେ ଗାର ଅଛି ଏଇଟା କୋଉ ପ୍ରକାର ସର୍ବନାମ ହବ? ଆପେକ୍ଷିକ ହବ ନା ନିର୍ଣ୍ଣାୟକ ନା ନିର୍ଦ୍ଦେଶାତ୍ମକ ନା ଆତ୍ମବାଚକ?
ନିର୍ଦ୍ଦେଶାତ୍ମକ।
ହୁଁ ତମେ ପଚାର।
ଆଁ ଯାହା ଅନ୍ୟର ହିତକାରକ ତାହା ହିଁ ମଙ୍ଗଳ। ଯାହା ଟା ହଉଛି। ପଦୋଦ୍ବୟ ଯାହା ଆଉ ତାହା ହେଲା। ପଦୋଦ୍ୱୟ ସର୍ବନାମ୍ନ ଅ ସର୍ବନାମ ନିମ୍ନୟ। କର ହେଲା ଆପେକ୍ଷିକ ସ ର୍ବନାମ ପୁରୁଷବାଚକ ପ୍ରଶ୍ନବାଚକ ନିର୍ଦ୍ଦେଶାତ୍ମକ କୋଉଟା ହବ?
ଏଇଟା ଆପେକ୍ଷିକ ହବ।
ଆଚ୍ଛା ଠିକ୍ ଅଛି ତମେ ତାପରେ ପଚାର।
ତୁଛକୁ ଏତେ ମୁଦି ନାହିଁ ଗୋଡ କଚାଡୁ କେତେ। ଏଇଟା ଯୋଉ ଅଛି ଏତେ ତଳେ ଗାର ଅଛି ତ ଏଇଟା କୋଉ ପ୍ରକାର ସର୍ବନାମ ହବ? ସମ୍ବନ୍ଧବାଚକ ନା ନିର୍ଦ୍ଦେଶାତ୍ମକ ନା ଆତ୍ମବାଚକ ନା ନିର୍ଣ୍ଣାୟକ?
ଆଁ ସମ୍ବନ୍ଧବାଚକ। ଏଇଟି ରାମଚରିତ ମାନସ ବହି ରେଖାଙ୍କିତ ହଉଚି ଏଇଟି ହେଲା। ଆ କୋଉ ସର୍ବନାମ କହିବ ଆଁ ଆଁ ପୁରୁଷବାଚ କ ନିର୍ଦ୍ଦେଶାତ୍ମକ ଆପେକ୍ଷିକ ସମୁଜୟୀ ସର୍ବନାମ।
ଏଇଟା ହବ ନିର୍ଦ୍ଦେଶାତ୍ମକ ସର୍ବନାମ। ଭାରତରେ ଏମିତି। ମୁଁ ପଚାରୁଛି ଭାରତରେ ଏମିତି କେହି ଲୋକ ନାହିଁ ଯେ ଗଙ୍ଗା ନଦୀ ନାଁ ଶୁଣି ନାହିଁ। ଏଇଟା ଅଛି ମାନେ ଯେ ତଳେ ଗାର ଅଛି ତ ଏଇଟା କୋଉ ପ୍ରକାର ସର୍ବନାମ ହବ? ସମୁଚୟୀ ସର୍ବନାମ ନା ନିର୍ଦ୍ଦେଶା ତ୍ମକ ସର୍ବନାମ ନା ନିର୍ଣ୍ଣାୟକ ସର୍ବନାମ ନା ଆତ୍ମବାଚକ ସର୍ବନାମ।
ସମୁଚାଇ ସର୍ବନାମ।
ହୁଁ ତାପରେ ପଚାର। ଏଗାର ପାଖୁରୁ ପଚାର।
ଉଁ ଠିକ୍ ଅଛି ଅଁ ସର୍ବନାମ କେତେ ପ୍ରକାରର?
ସର୍ବନାମ ହଉଛି ଆମର ସାତ ପ୍ରକାରର।
ହୁଁ ହୁଁ ହୁଁ।
ଏ ମଣିଷ ଗୋଟେ ପଶୁ। ଏଇଟା କୋଉ ପ୍ରକାର ସର୍ବନାମ ନିର୍ଦ୍ଦେଶାତ୍ମକ ନା ପୁରୁଷବାଚକ ନା ପ୍ର ଶ୍ନବାଚକ ନା ଆତ୍ମବାଚକ?
ନିର୍ଦ୍ଦେଶାତ୍ମକ।
ଏ ତମେ ପଚାର।
ଆଁ ପ୍ରଧାନ ଶିକ୍ଷକ ଯେପରି କହିଛନ୍ତି ସେ ସେପରି କରୁଛି। ଏଠି ଅଛି ହେଲା ସେପରିଟା କୋଉ ସର୍ବନାମ କହିବ ହେଲା। ଅ ସମ୍ବନ୍ଧ ବାଚକ ସର୍ବନାମ ପ୍ରଶ୍ନବାଚକ ସର୍ବନାମ ନିର୍ଣ୍ଣାୟକ ସର୍ବନାମ ପ୍ରଶ୍ନ ଅ ନିର୍ଦ୍ଦେଶାତ୍ମକ ସର୍ବନାମ।
ଏଇଟା ହବ ସେପରିଟା ହଉଛି ଆମର କଣ କହିଲ ସମ୍ବନ୍ଧବାଚକ ସର୍ବନାମ।
ଆଚ୍ଛା ଠିକ୍ ଅଛି।
କେଉଁଠି ତାଙ୍କ ଗାଁ କେଉଁଠି ତଳେ ଗାର ଅଛି ତ କେଉଁଠିଟା କୋଉ ପ୍ରକାର ସର୍ବନାମ ହବ?